ହ୍ୟାଲୋ। ହ୍ୟାଲୋ ହଁ ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି।
ଆଜ୍ଞା।
ହଁ ଆପଣ ମତେ
ଆପଣଙ୍କ ଦେ ମୁଁ କଥା ଆଜ୍ଞା ଶୁଭ ଯାଉଛି। ଆପଣଙ୍କୁ ମତେ ଲାଗୁଛି ଆପଣଙ୍କୁ ମୋ କଥା ସମ୍ପୂର୍ଣ୍ଣ ଭାବରେ ଶୁଭାଉଛି। ଯାଉଥିବ।
ଆଜ୍ଞା ଶୁଣା ଯାଉଛି।
କଣ କରୁଛନ୍ତି।
ଏଇ ବଶିଥିଲି। ଆଉ ଆପଣ? ବସିଥିଲି।
କୋଉଠୁ କରିଥିଲେ ମୁଁ ଜାଣିପାରିବି। ମୁଁ ପୁରୀରୁ କରିଥିଲି। ଆପଣ? ମୁଁ ପୁରୀରୁ କରିଥିଲି।
ପୁରୀରୁ କହୁଛନ୍ତି ପୁରୀରେ କୋଉଠି ଘର ଆପଣଙ୍କର?
ସୁଧି ଦେବ ଆପଣ ଏପଟେ ଜାଣିଛନ୍ତି?
ଆଜ୍ଞା ଜାଣିଛି।
ହୁଁ ଏପଟେ ଏଆ କେମିତି ଜାଣିଲେ ଆପଣ ଆପଣ କଣ ଏଠି ରହୁଥିଲେ ଆଗରୁ।
ପୁରୀ ମୋ ମାମୁଁ ଘର ବା।
କଉ ଜାଗା ରେ।
ମାର୍କେଣ୍ଡ ସର ସହି।
ଆଚ୍ଛା ନାଇଁ ନାଇଁ ଆମର ଏପଟେ ବାଲିହାଡ ପଟେ।
ଆଜ୍ଞା।
ବାଲିଆଟେ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ଜାଣିଚି ଜାଣିଚି। ଆଜ୍ଞା ଆଜ୍ଞା।
ଆପଣଙ୍କ ଶୁଭ ନାମ ଟି କଣ?
ହ୍ୟାଲୋ।
ଆପଣଙ୍କ ଶୁଭ ଆପଣଙ୍କ ଶୁଭ ନାମ ଟି କଣ ମୁ ଜାଣିପାରିବି?
ମଁ ହଁ ହଁ ନିଶ୍ଚୟ ମୋ ନାଁ ହଉଛି ଚତୁର୍ଭୁଜ ଦାସ। ବୁଝିପା
ଆଛା ଚତୁର୍ଭୁଜ ଆଛା ଠିକ ଅଛି। ଉଠୁ ରାଉରକେଲରେ ତ ବହୁତ ଭ୍ରମଣ ଜାଗା ଥିବ।
ହଁ ରାଉରକେଲ ରେ ବହୁତ ଜାଗା ଅଛି ଯେମିତି କିି ଆପଣଙ୍କର ଆପଣ ଜାଣିଥିବେ ଗୋଟେ ହନୁମାନ ବାଟିକା ଗୋଟେ ଜାଗା ଅଛି। ଯୋଉଟା କିି ଆପଣଙ୍କର ପଞ୍ଚସ୍ତରୀ ଫୁଟର ହନୁମାନ ଅଛନ୍ତି।
ଆଜ୍ଞା ଶୁଣିଛି କେବେ ତ
ଯାହାକୁ ଉଣେଇଶଶହ ନବେ ମସିହାରେ ବିଜୁ ପଟ୍ଟନାୟକ ମାଲ୍ୟ ଅର୍ପଣ କରିଥିଲେ କିନ୍ତୁ ଅ ହେଲିକପ୍ ରେ ଯେତେବେଳେ ସେ ମା ମାଲ୍ୟର୍ପଣ କଲେ ସେତେବେଳେ ତାଙ୍କର ମାନେ ସେ ଦେଇପାରଲେନି କାରଣ କଣ ହୁଏ ନା ହୃଦ୍ଘାତ ଲୋକ ଲୋକ ଉଚ୍ଚାକୁ ଗଲେ ମାଲ୍ୟର୍ପଣ କରି ହୁଏନି ତାଙ୍କୁ ଛାତିରେ କଣ ଆଘାତ ଲାଗିଲା ତ ସେଥିପାଇଁ ସିଏ କଣ ଗଲେ ହେଲିକପ୍ଟରରେ ଆଉ ଦେଇପାରିଲନି ତାପରେ ସେ କଣ କଲେ ନା ଯୋଉ କ୍ରେନ ସାହାଯ୍ୟରେ ମାଲ୍ୟର୍ପଣ କରିବାକୁ ଚେଷ୍ଟା କଲେ କ୍ରେନ ସାହାଯ୍ୟରେ ବି ଆଜ୍ଞା ମାଲ୍ୟାର୍ପଣ ହେଇପାରିଲାନି। କାରଣ କ୍ରେନ ତ ସେତେବେଳେ ଏତେ ବଡ ବଡ ନଥିଲା ନା ସେତେବେଳେ ଏବେ ସିନା ସବୁ ବଡ ବଡ ଏବେ ତ ବାହାରିଲାଣି ଆ ସେତେବେଳେ ଏତେ ବଡ ନଥିଲା। ଯାହା ଫଳରେ ହନୁମାନଙ୍କର ହାତରେ ସେ ମାଲ୍ୟାର୍ପଣ କରିଥିଲେ। ଏବେ ତ ରାଉରକେଲା ସହର ବହୁତ ସୁନ୍ଦର ହେଇଗଲାଣି। ସେତେବେଳର କଥା ଆଉ ଏବେ କାଥ ଭିତରେ ଆକାଶ ପାତଳ ତଫାତ୍ ଆସିବ।
ଯାହା ହଉ ଭଲ ଲାଗିଲା ଆପଣଙ୍କ ଠାରୁ କିଛି ଶିଖିବାକୁ ମୁଁ ପାଇଲି। ମୁଁ ବି ଜାଣିନଥିଲି ଯୋଉ କଥା ସେ କଥା ଜାଣିଲେ ମତେ ବହୁତ ଖୁସି ଲାଗିଲା।
ଆଜ୍ଞା। ଆଉ ଏଠି ବେଦବ୍ୟାସ ବି ଗୋଟେ ଭଲ ଜାଗା ବେଦବ୍ୟାସ ବେଦବ୍ୟାସ। ବ୍ୟାସ ଯୋଉଠି ତାଙ୍କର - - ଆପଣଙ୍କର ଏଇଠି ତ୍ରିବେଣୀ ସଙ୍ଗମ ବି ଏଇଟାକୁ କୁହାଯାଏ। ବୁଝିପାରିଲେ କୋଏଲ ନଦୀ ବ୍ରାହ୍ମଣୀ ନଦୀ ଯଦି ଆଉ ଗୋଟେ ହଉଛି ବୈତରଣୀର ସଙ୍ଗମ ଏଇଟା ବୁଝିପାରିଲେ ନାଇଁ ଏଇଠି ତିନି ନଦୀ ସଙ୍ଗମ ଯୋଉଠ କିି ଆମର ପିତୃ ପୁରୁଷଙ୍କର କୌଣସି କାର୍ଯ୍ୟ ସାଧିତ ହେଲେ ଏଠି ବି କରାଯାଏ। ବୁଝିପାରିଲେ ତ ବେଦ ବ୍ୟାସ ବି ଏଇ ଜାଗା ଗୋଟେ ଜାଗାରେ ବେଦ ବ୍ୟାସ ଟା ବହୁତ ମାନେ ଭଲ ଜାଗା ଯୋଉଠି କିି ବହୁତୁ ପର୍ଯ୍ୟଟକଙ୍କର ଭିଡ ରହେ।
ଆଛା।
ଯୋଉଟା କି ଆମର ପର୍ଯ୍ୟଟକ ସ୍ଥଳୀରେ ଗଣନା କରାଯାଇଛି। ବୁଝିପାରିଲେ?
ଆଜ୍ଞା ଆଉ ଗୋଟେ ଜାଗା
ଆଉ କଣ ଅଛି?
ଆଉ ଗୋଟେ ଜାଗା ଅଛି ବୈଷ୍ଣବ ଦେବୀ। ବୈଷ୍ଣବ ଦେବୀ ବୈଷ୍ଣବ ଦେବୀ।
ଆଚ୍ଛା।
ଆଜ୍ଞା ଆମର ଯେମିତି ବୈଷ୍ଣବ ଦେବୀ ନାଁ ତ ଶୁଣିଥିବେ? ତ ଏଠି ତାଙ୍କର ଗୋଟେ ପାହାଡ ଭିତରେ ବାସନ୍ତି ଦୁର୍ଗାଙ୍କୁ ସେ ବହୁତ ମାନନ୍ତି। ଏ ପଟ ସାଇଟ ମାନେ ଏରିଆରେ ଆଜ୍ଞା। ତ ସିଏ ତ ଦୁର୍ଗା ଯିଏ ସିଏ ବି ତ ବୈଷ୍ଣବୀ ନା ତାଙ୍କର ମାନେ ଅନ୍ୟ ନାମ ହଉଛି ବୈଷ୍ଣବୀ।
ଅନ୍ୟ ନାମ ଯା ହେଉ ଭଲ ଲାଗିଲା ଆପଣ ପୁରୀ ଆସିଛନ୍ତି କେବେ?
ଏବେ ତ ଯାଇଥିଲି ଆପଣଙ୍କର ଯୋଉ ବାପାଙ୍କ ବାହାଘରରେ ଯାଇଥିଲି ମାନେ ଜଗନ୍ନାଥଙ୍କ ବାହାଘର ଥିଲି ରକୁଣା ଆଜ୍ଞ ଆପଣଙ୍କର ଯୋଉଟା କି ନିଜଳା ଏକାଦଶୀ କୁହାଯାଏ।
ଆଜ୍ଞା ଆପଣ ଆସିଥିଲେ ଯାହା ହଉ ଭଲ ଲାଗିଲା ଶୁଣିକି। ଆପଣ ପୁରୀରେ କୋଉ କୋଉ ଜାଗା ଅ ସବୁ ଭ୍ରମଣ କରିଚନ୍ତି ନା ସବୁ ଭ୍ରମଣ କରିଦେଇଚନ୍ତି?
ପୁରୀରେ ତ ସବୁ ଜାଗା ଜାଣିଛି ତ
ଆଛା।
କଣ ହୁଏନା ମୁଁ ଗଲେ ପ୍ରାୟ ସମୁଦ୍ର ତ ମୁଁ ବୋଧେ ଯାଇନଥିଲି। ପାଞ୍ଚ ଛଅ ବର୍ଷ ହେଲାଣି ଯାଇନି ମୁଁ ସବୁବେଳେ ଗଲେ ଜଗା ପାଖରେ ସମୟ ଦିଏ। ଆମର ଯେମିତି କିି ଆଗକୁ ବାହୁଡା ଯାତ୍ରା ଆସୁଛି। ବାହୁଡା ଯାତ୍ରାରେ ଆମର କାର୍ଯ୍ୟ ରହେ ମରିଚିକାର ଛକ। ସାମ୍ନାରେ ଆମକୁ ପାଇବେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ନାମରେ ସେଇଠି ଆମେ ଅନ୍ନପ୍ରସାଦର ବଣ୍ଟନ କରୁ। ଦହି ପାଣି ହେଲା ଆପଣଙ୍କର ଲୋକଙ୍କ ପାଇଁ ଯାହା ବିି ସୁବିଧା ସୁଯୋଗ ଦିଆଯାଏ। ଦୁଇ ଦିନ ଯାକ। ଅ ମାନେ ଅନ୍ନଛତ୍ର ମରିଚିକାର ଛତ ଯୋଉଟା ଅଛି ଆପଣଙ୍କର ଥାନା।
ଆଛା ସେଇଠି ଆପଣଙ୍କର ଦହି ପାଣି ବଣ୍ଟନ କରାଯାଏ। ରଥଯାତ୍ରା ବେଳେ ହ୍ୟାଲୋ।
ହଁ ବାହୁଡା ଯାତ୍ରା ବାହୁଡା।
ଆଚ୍ଛା ବାହୁଡା ଯାତ୍ରାରେ।
ହୁଁ କାରଣ ଆମେ ଯେତେବେଳେ ଯାଉ। କାରଣ ସକାଳୁ ଆମର ଚାହା ବିସ୍କୁଟ ଦିଆହବ। ତାପରେ ଉପମା ଡାଲମା ଛଅଟା ସାଢେ ଛଅଟା ବେଳକୁ ଆଉ ନଅଟା ବେଳକୁ ଆରମ୍ଭ ହେଇଯିବ ଅରୁଆ ହାତ ଡାଲମା ଖଟା ଖିରି। ତାପରେ ସେଇ ଭିତରେ ଆମର ଦିଆଯିବ ଏ ଯୋଉ ଆପଣଙ୍କର ଦହି ପାଣି ଦିଆଯିବ। ଆଉ ଗୋଟେ ପୁଦିନା ପାଣି ଦିଆଯାଏ। ଆଉ ଗୋଟେ ସ୍କ୍ୱାସ ପାଣି ଦିଆଯାଏ। ତ ଯୋଉଟା ଯେତେବେଳେ ସବୁ
ମାନେ ରାଉରକେଲା ରୁ ଆସିକି ପୁରୀରେ ବଣ୍ଟନ କରୁଛନ୍ତି।
ହଁ ହଁ ଆକ୍ଚୁଲି ଆମର ଘର ହଉଛି ଭୁବନେଶ୍ଵର ବୁଝିପାରିଲେ। ଘ ଆଜ୍ଞା ଆଜ୍ଞା ଘର ଭୁବନେଶ୍ଵର। କିନ୍ତୁ ଆମର ସୁନ୍ଦରପଦା।
ସୁନ୍ଦରବଦ ଆଛା ଆଛା। ମତେ ଲାଗିଲା ବୋଧେ ପୁରୀ ହର ବାସି ହେଇଥିବେ।
ନା ନା ପୁରୀ ବା କହିଲି ମୋର ଦିଟା ମାମୁଁ ଘର। ପୁରୀ ଆଉ ଜଗା ସହିତ ବହୁତ ନିବିଡ଼ ସମ୍ପର୍କ ସବୁବେଳେ ଆଜି ପର୍ଯ୍ୟନ୍ତ
ସେଇ ତ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କ ସହ ନିବିଡ ସମ୍ପର୍କ ବାନ୍ଧିକି ରଖିଥାନ୍ତି।
ଆଜ୍ଞା ଆଜ୍ଞା। ଜଗତର ନାଥ ସିଏ ସିଏ ତ ଜାଗ୍ରତର ଠାକୁର ନା ସବୁବେଳେ ଜାଗ୍ରତ। ଭକ୍ତ କରାନ୍ତି। କୋଉଠି ଭୁଲ ହେଲେ ସେ ରାସ୍ତା ଦେଖାନ୍ତି ବାପା ଏ ରାସ୍ତା ଟା ଭୁଲ ବାଛିଛୁ।
ନିହାତି ନିହାତି ସେ ତ କଥା କୁହ ଠାକୁର ସେ ଜ୍ୱଳନ୍ତ ଉଦାହରଣ।
ତାଙ୍କର ଆମେ ଟିକେ କାଣିଛେ ବୁଦ୍ଧି ପାଇଛୁ ବୋଲି ଆମେ ବି ଟିକେ କଥା କହିପାରୁଛୁ ଆଉ।
ନିହାତି ନିହାତି ଯା ହଉ ତାଙ୍କର ବି ତାଙ୍କର ଆଶୀର୍ବାଦ ଯୋଗୁ ବି ଏ କଥାବାର୍ତ୍ତା ର ଗୋଟେ ଆସ୍ରେ ଆମେ ବି ଆଜି ବନ୍ଧୁ ହିସାବରେ
ନିଶ୍ଚୟ ନିଶ୍ଚୟ ସବୁ ତାଙ୍କରି ଲୀଳା ଖେଳା। ଆଉ ଆପଣ କଣ କରୁଛନ୍ତି?
ମୁଁ ବସିଥିଲି ଆପଣଙ୍କ ସହ ଟିକେ କଥାବାର୍ତ୍ତା ହେଇଗଲି।
ନାଇଁ ନାଇଁ ପଢା ପଢି କରୁଛନ୍ତି ନା
ଆଜ୍ଞା ପଢାପଢି ଚାଲିଛି ନା।
କଣ ପଢୁଛନ୍ତି କୋଉଠି ପୁରୀରେ?
ଆଜ୍ଞା।
ଆପଣଙ୍କ ଘର ଟା କୋଉଠି କହିଲେ ଆଉ ଥରେ ଜାଣିପାଇଲିନି।
ପୁରୀରେ ବାଲିଆଡ ଜାଣିଛନ୍ତି?
ହଁ ସେଇଟା କୋଉ ପଟେ କହିଲେ?
ଆପଣ ସିଦ୍ଧ ମହାବୀର ପଟେ।
ଅ ଆଚ୍ଛା ଆଚ୍ଛା ସିଦ୍ଧ ମହାବୀର ଆଜ୍ଞା ଆଜ୍ଞା ଜାଣିପାଇଲି। ମାନେ ବ୍ରହ୍ମଗିରି ସାଇଡ କହୁଛନ୍ତି।
ନାଇଁ ନାଇଁ ନାଇଁ ନାଇଁ ବ୍ରହ୍ମଗିରି ଟା ରହିବୁ ସେପଟକୁ ଚିଲିକା ସାଇଟ ସେପଟକୁ ରହିଲା। ଆପଣ ଏ ଯୋଉ ଗୁଣ୍ଡିଚା ମନ୍ଦିର ହଁ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଆଜ୍ଞା ଆଜ୍ଞା ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଯୋଉ ସେଇ ପାଖାପାଖି।
ତାପ
ଆଜ୍ଞା। ଆପଣ ତାହେଲେ କୋଣାର୍କମେଳା ସବୁଆଡେ ବୁଲି ଭ୍ରମଣ କରିଦେଇଥିବେ? ହ୍ୟାଲୋ।
ହଁ ହ୍ୟାଲୋ ଆପଣଙ୍କ ଜଗା ପାଖ ଲୋକ ନା ଯାହେଲେ। ଜଗା ତ ଆପଣ ମାନଙ୍କର ଭାଇ ଆଉ
ସେ ତ ସବୁ ସେ ବାପା, ଭାଇ, ବନ୍ ବନ୍ଧୁ କୁଟୁମ୍ବ ସବୁ କିଛି ସିଏ। ଆମର ଆତ୍ମା ମନର ପ୍ରାଣ। ପ୍ରତ୍ୟେକଟି ଅଙ୍ଗରେ ଜଗନ୍ନାଥ ବସିକି ଅଛନ୍ତି।
ଯାହା ହଉ ଆମ ଆପ ଆପଣଙ୍କ ସହିତ କଥା ହେଇକି ବହୁତ ମାନେ ଖୁସି ଲାଗିଲା ଜାଉ ଜଗନ୍ନାଥ ଦେଶର ଲୋକ ସହିତ ଆମେ କଥା ହଉଚୁ।
ମତେ ବି ଆପଣଙ୍କ ସହ ଖୁସି ବୁ ମାନେ କଥା ହେଇକି ବହୁତ ଖୁସି ଲାଗିଲେ ଆଉ ବହୁତ ଶିକ୍ଷା ବି କିଛି ଗ୍ରହଣ କଲି ଆପଣଙ୍କ ଠାରୁ ବହୁତ କିଛି ଜାଣିବାକୁ ପାଇଲି ଯୋଉ ଯୋଉ ଜାଗ କବି ମୁଁ ଜାଣିନଥିଲି ଯାହାବ ଶୁଣିିନଥିଲି ତାହା ବି ଆପଣଙ୍କ ଠାରୁ ଶୁଣିବାକୁ ପାଇଲି ମତେ ବହୁତ ଭଲ ଲାଗିଲା ଏମିତି ସବୁବେଳେ ଆପଣ କି ଚିସ୍ ନା କିଛି ଶିକ୍ଷା ଗ୍ରହଣ କରୁଥାନ୍ତୁ କିଛି କହୁଥାନ୍ତୁ ମୁଁ କିଛି ବୁଝୁଥାଏ। ଆଉ ସବୁବେଳେ ଏମିତି ସଙ୍କେଟ ଥାଉ।
ଯାହା ହଉ ବହୁତ ଭଲ ହେଲା ଆପଣଙ୍କର ଯୁକ୍ତ ଦୁଇ କଣ ଫାଷ୍ଟ ଇୟର ନା ସେକେଣ୍ଡ ଇୟର?
ମୋତ ଦିତୀୟ।
ଦ୍ଵିତୀୟ ବର୍ଷ ଏକ୍ଜାମ ଚାଲିଛି ନା ନା ସରିଲାଣି?
ନାଇଁ ସରିଗଲାଣି।
ଆଚ୍ଛା ଏଥର ଆପଣ ଉ ଯୁକ୍ତ ତିନି କି ଉତ୍ତୀର୍ଣ୍ଣ ହେବେ ନାଇ କି?
ଆଜ୍ଞା।
କଣ ଆପଣଙ୍କର କଳା ବିଜ୍ଞାନ ବାଣିଜ୍ୟ?
ମୋର ବାଣିଜ୍ୟ।
ବାଣିଜ୍ୟ ନାଇ ତାହେଲେ ଆପଣଙ୍କର ଜୀବନର ଲକ୍ଷ୍ୟ ଫତା କଣ?
ଲକ୍ଷପଥ ଲକ୍ଷପଥ ତ କାହାକୁ କୁହନ୍ତିନି ତଥାପି ପରେ କେ କେତେବେଳେ କଥା ହେଲେ ଆପଣଙ୍କୁ ଜଣେଇବି ଆଜି ଗୁଳ ପ୍ରଥମ ଦିନରେ ସବୁ କଥା ଯଦି କହିଦେବି ଆଉ ପୁଣି
ଠିକ ଅଛି ଠିକ ଅଛି ଆଜ୍ଞା ଆଜ୍ଞା ଠିକ ଅଛି ଧନ୍ୟବାଦ ଧନ୍ୟବାଦ। ହଉ।
ଆଛା ହଉ ଠିକ ଅଛି ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା
ଆଜ୍ଞା ଆଜ୍ଞା ହଉ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ହଁ।